ହ୍ୟାଲୋ ହ୍ୟାଲୋ ହଁ ଦିଦି ନମସ୍କାର।
ହଁ ନମସ୍କାର ନମସ୍କାର କେମିତି ଅଛନ୍ତି?
ହୁଁ ଭଲ।
ଆଉ କଣ କରୁଥିଲେ ହଁ ଭଲ ଅଛି ଭଲ ଅଛି ଆଉ କଣ ସବୁ ଚାଲ,, ଚି କାମ କେମିତି ସବୁ ଚାଲିଛି?
ହୁଁ କାମ ସବୁ ମୁଁ ଜଣେ ଷ୍ଟୁଡେଣ୍ଟ ହଁ ଅଟେ ଛାତ୍ର ଆଜ୍ଞା ଆଜ୍ଞା ହୁଁ ଆପଣ କଣ କରୁଛନ୍ତି ଏବେ?
ନା ମୁଁ ଗୋଟେ ସ୍କୁଲୁରେଜବ୍ କରୁଛି। ସ୍କୁଲରେ ଚାକିରୀ କରୁଛି ସେଇଠି ମୁଁ ଆମର ଏ ଏଇ ଗୋଟେ ଇଂରାଜୀ ମାଧ୍ୟମ ସ୍କୁଲ ଗୋଟେ ଅଛି। ଏଠି ଏଇ ସ୍କୁଲୁରେ ମୁଁ କାମ କରେ।
ହଁ ଆଛା ଆଚ୍ଛା ଆପଣଙ୍କ ଇଚ୍ଛା ଭଲ ଲାଗେ ଛୁଆ ମାନଙ୍କୁ ପାଠ ପଢେଇବାକୁ ନା?
ନା ମତେ ବହୁତ ଭଲ ଲାଗେ ମୁଁ ସ୍କୁ ସେଇଟା ମୁଁ ନିଜକୁ ମାନେ ବହୁତ ଇଏ ଭାବୁଛି। ମାନେ ଭଗବାନ ମତେ ଏଇଟା ଗୋଟେ ଦେଇଛନ୍ତି। ଯେ ମାନେ ଗୋଟେ ଆଶୀର୍ବାଦ ଦେଇଛନ୍ତି ବୋଲି ଭାବେ ଯେ ମୁଁ ଏ ପିଲାଙ୍କୁ କିଛିଟା। ଆ ପାଠ ସାହାଯ୍ୟରେ ମୁଁ କିଛି ତାଙ୍କୁ ପାଠ ଜ୍ଞାନ ପ୍ରଦାନ କରିପାରୁଛି। ଆଉ ମୁଁ ତାଙ୍କୁ ଜ୍ଞାନ ତ ପ୍ରଦାନ କରୁନି କିନ୍ତୁ ମୁଁ ଜ୍ଞାନ ଅର୍ଜିତ ନିଜେ ନିଜେ କରୁଛି। ମୁଁ ସେଇଟା ଭାବେ ସବୁବେଳେ ଯେ ଆମେ ମଣିଷ ମାତ୍ରେ ଆମେ ମଲା ଯାଏ ଆମେ ଜ୍ଞାନ ହିଁ ଅର୍ଜନ କରିବା।
ଚ ଓ ହୁଁ ସେ ସତ କଥା ଯୋଉଠୁ ବି ନାଇଁ ଆମେ ସେଇଠୁ ଜ୍ଞାନ ଅର୍ଜନ କରିପାରିବା। ସମସ୍ତଙ୍କ ପାଖରୁ କିଛି ପାଇବା ପାଇଁ କିଛି ନା କିଛି ଜିନିଷ ଥାଏ।
ହୁଁ ହୁଁ ହୁଁ ସେଇୟା ଛୋଟ ପିଲା ବି ଆମକୁ ବୋହୁତ କିଛି ଶିଖାଇଥାନ୍ତି। ଆମେ ସବୁ ଆମେ ନିଜେ ଭାବୁଛୁ ଯେ ଆମେ ସବୁ ଜାଣିଛୁ କିନ୍ତୁ ଏହାତ ସତ ନାହିଁ। କିନ୍ତୁ ଆମେ ଛୋଟ ପିଲାଙ୍କଠୁ ବି କିଛି ବୋହୁତ ଶିଖିବାକୁ ମିଳୁଛି ଆମକୁ।
ଆଜ୍ଞା ଆଜ୍ଞା ଆଉ ଖାଇଛନ୍ତି ଏବେ କିଛି ଆପଣ?
ହଁ ନାଇଁ ଏବେ କିଛି ଖାଇନି ଜଷ୍ଟ ମୋର ଏବେ ହଁ ସରି। ମୋ ଟିୟୁସନ ଟା ଏବେ ସରିଲା ସରିଲା ତ ଟିୟୁସନ ସାରିକି ଏଡ଼ା ଜାଅ ଆସିକି ବସିଲି ବସିକି ମୁଁ ଆପଣଙ୍କୁ କଲ୍ କଲି।
ଆଛା ଆଛା ଆପଣ କୋଉ କୋଉ ଶ୍ରେଣୀକୁ ପଢାନ୍ତି?
ମୁଁ ପ୍ରଥମରୁ ନେଇକି ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢାଏ। ଆଉ ଦଶମ ଶ୍ରେଣୀର କେବଳ ଖାଲି ଗଣିତ ପଢାଏ ମୋର ଗଣିତ ଗଣିତ ଭଲ ହୁଏ ତ ମୁଁ ଗଣିତ ପଢାଏ ଆଉ ପ୍ରତେକ ପ୍ରଥମରୁ ନେଇକି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଯାକ ବିଷୟ ପଢାଏ। ଆଉ ଷଷ୍ଠ ରୁ ନେଇକି ନବମ ପର୍ଯ୍ୟନ୍ତ ମୁଁ ଗଣିତ ପଢାଏ।
ଆଚଛା ଆଚଛା ବଢିଆ।
ହୁଁ ହୁଁ ଆପଣ କଣ ପଢନ୍ତି?
ଅ ମୁଁ ଏବେ ବର୍ତ୍ତମାନ ବିଟେକ୍ କରୁଚି।
ଆଛା କୋଉଠି ଏଇଠି ନା ବାହାରେ? ହଁ ବାହାରେ ଆଛା। ଆଛା ଭଲ ଭଲ ବୋହୁତ ବଢିଆ।
ମତେ ବି ପାଠ ଆ ପଢିବାକୁ ଭଲ ଲାଗେ କିନ୍ତୁ ହଁ ଆମେ ଏମିତି ଏଇଭଳିଆ ନ ପଢେଇକି ଆମେ ବି ପିଲାମାନଙ୍କୁ ପଢାଉ ଇ ଏଇ ପାଠ ପଢାଉ। ତାଙ୍କୁ ଶିଖାଉ କେମିତି ସେମାନେ ହାଲୋ।
ହୁଁ ହୁଁ ଶୁଭୁଚି ଶୁଭୁଚି କୁହନ୍ତୁ ହଁ ହଁ।
ଆଜିକାଲି ଜାଣିଥିବେ ବି ଏଇଆଇ ଆସିଲାଣି ତ ଆମେ ଛୁଆମାନାନଙ୍କୁ ସେଇଟା ଶିଖାଉ ସେମାନେ କେମିତି ତାକୁ ବ୍ୟବହାର କରିପାରିବେ।
ହଁ ହଁ ହଁ।
ଆମର ବି ଗୋଟଏ ଗ୍ରୁପ ଅଛି ଆମେ ସେ ଏଥିରେ ବିଭିନ୍ନ ସ୍କୁଲ କୁ ଯାଉ। ସେଠାରେ ତାଙ୍କୁ ଗୋଟେ ଦିଇଟା କ୍ଲାସ ନଉ ଏବଂ ଆଜ୍ଞା ତ ସେଇଭଳିରେ ପିଲାମାନେ ବି ଏ ଛୋଟ ମୋଟ କାମ କରିଥାନ୍ତି ଇଆଇ ରେ। ତାପରେ ଆମକୁ ସେମାନେ ଦେଖେଇଥାନ୍ତି କଣ କଣ କରିଛନ୍ତି ସେମାନେ ହଁ କୋଉଠି କୋଉଠି ମତେ ବି ଆମକୁ ବି ସେ ସବୁ ଜିନିଷ ପଢେଇିବାକୁ ଭଲ ଲାଗେ। ବୋହୁତ ଭଲ ଲାଗେ ଆକଚୁଆଲି। ସେତେବେଳେ ଛୋଟ ପିଲାମାନାନଙ୍କ ସାଙ୍ଗରେ ମିଶନ୍ତି ଆ ନିଜ ବୟସ ର କମ ପିଲା ମାନଙ୍କୁ ବୋହୁତ ଭଲ ଲାଗେ ସେମାନେ ବୋହୁତ ନିରିୀହ ଗୁଡାକ।
ହଁ ପୁରା କୁନି କୁନି ଛୁଆ ବଢିଆ ଲାଗେ ବୋହୁତ ବଢିଆ ଲାଗେ। ଆଉ ଶିଖିବା ପ୍ରଣାଳି ଏଇ ଜିନିଷଟା ତ ଶିଖିବା ଏଆଇ ଯୋଉ ଶିଖିବା ବୋହୁତ ନିହାତି ଜରୁରୀ ଆଜିକା ଯୁଗରେ ବୋହୁତ ଜରୁରୀ ହେଇଗଲାଣି ଏବେ। ହୁଁ ତ ସେଟା ଶିଖେଇଲେ କେମିତି କଣ ଶିଖଉଛନ୍ତି? ବି କୋଉଠିକୁ ଯାଇକି କଣ ହୁଁ।
ହଁ ଆମେ ତ ପ୍ରଥମେ ବିଦ୍ୟାଳୟ ସାଙ୍ଗରେ କଥା ହୋଉ ତାଙ୍କର ପ୍ରଧାନ ଆଚାର୍ଯ୍ୟ ଯିଏ ଅଛନ୍ତି ହୁଁ ତ ତାଙ୍କୁ ଆମେ ପ୍ର ପ୍ରଥମେ ଗୋଟିଏ କହୁ କି ଆମେ ଏମିତି ଏମିତି କରିବୁ ଆମର ବି ଲାଇସେନ୍ସ ଅଛି ଆମ ପାଖ ରେ ମାନେ ଗମେଣ୍ଟରୁ ଗମେଣ୍ଟ ରୁ ଆମ ପାଖରେ ଷାଠିଏ ଲକ୍ଷ୍ୟ ଅଛି ଆମ ମେସିନ ସାଟିଫିକେଟ ଅଛି ଏହାପରେ ଆମର ବି ଗୋଟେ ପ୍ରାଏଭେଟ ଲିମିଟେଡ଼ କମ୍ପାନୀ ଆମର ରେଜିଷ୍ଟର କରିଛୁ ଦେନ କଲେଜ କୁ ସ୍କୁଲ ଗୁଡାକୁ ଯାଉ ଆମେ ସେଇଠି ଆମେ ପ୍ରଧାନତ ସାଙ୍ଗରେ କଥା ହଉ ଆମେ ଏମିତିକା କରିବୁ ଆଉ ଆପଣଙ୍କ ଛୁଆ ମାନେ ଏଇ ଜିନିଷ ଶିଖି ପାରିବେ ତାପରେ ସେମାନେ ଯଦି ପରମିସନ ଦେବେ ତାହେଲେ ଆମେ କରୁ ନହେଲେ କରୁନା। ଆପଣଙ୍କ ମତ କଣ ରହିବ? ବର୍ତ୍ତମାନ ଆପଣ ତ ଏ ଆଇ ଉପରେ ତ ସବୁ ଜିନିଷ ଦେଖୁଥିବେ ତାପରେ ଆ କଣ ଚାବା ଆପଣ କଣ ଭାବୁଛନ୍ତି
ପିଲାଙ୍କୁ ଜ୍ଞାନ ନିହାତି ଦରକାର ଏ ଆଇ ର ଆଉ ଏବେ ତ ଏବେ ଯୁଗରେ ଏ ଆଇ ତ ବହୁତ କିଛି ସାହାଯ୍ୟ କରୁଛି।
ଆଜ୍ଞା ଆଜ୍ଞା। ଏବେ ବି ଆପଣଙ୍କ ଦୁଇ ହଜାର କୋଡିଏ ମସିହାରେ ନିୟୁ ଏଜୁକେସନ ପଲିସି ଯୋଉ ଆସିଥିଲା। ସେଥିରେ ବି ଆପଣଙ୍କର ଗୋଟେ ଜିନିଷ ଅଛି ଆପଣ ସେଥିରେ ଆଡ଼ଭାନ୍ସ ପାଠ ବି ରଖିବାକୁ ପଡିବ ଯେମିତିକି କୋଡିଙ୍ଗ ହେଇଗଲା କିମ୍ବା ଏ ଆଇ ରୋବୋଟିକ୍ସ ରେ ସବୁ ଜିନିଷ ସେଥିରେ ଅଛି। ତ କୋଉଠି ନା କୋଉଠି ଆମ ଗମେଣ୍ଟ ବି ଚାହୁଁଛି କି ପିଲାମାନେ ଏସବୁ ଜିନିଷ ଶିଖନ୍ତୁ। ଯୋଉଟା କି ନୂଆ ଏଜୁକେଶନ ପଲିସି ରେ ଅଛି ଆଜ୍ଞା।
ଏବେ ଏନିପି ବେଶ ରେ କରିଦେଲାଣି ଯେ ସାତ ବର୍ଷରୁ ଉର୍ଦ୍ଧ୍ୱ ହେଲେ ମାନେ ପ୍ରଥମ କ୍ଲାସ ରେ ତମେ ପଞ୍ଜିକୃତ ହେଇପାରିବ ଆଉ ତ ପ୍ରଥମ କ୍ଲାସ ରେ ପଞ୍ଜୀିକୃତ ହେଇକି ତମେ ସେଇଟା ପଢି ପାରିବ ଯୋଉ ସପ୍ତମ ସାତ ବର୍ଷ ପରେ ଗୋଟେ ପିଲା ନିହାତି ଅ ଶିଖିବା ଯୋଗ୍ୟ ହେଇଯାଇଥାଏ। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗଲା ବେଳକୁ ତ ଏଆଇ ର ହେଲ୍ପ ନିହାତି ଦରକାର ପିଲାଙ୍କୁ ଯେ ଯାହା ଦ୍ଵାରା ସେ ଟି ଟିକେ ଆଗକୁ ବଢି ପାରିବ ନା ଜ୍ଞାନ ଟା ମାନେ ଅଧିକା ଜ୍ଞାନ ସେ ଅର୍ଜନ କରିପାରିବ।
ଆଜ୍ଞା ଆଜ୍ଞା ମୁଁ ବହୁତ ବଢିଆ ଜିନିଷ ମ୍ୟାଡାମ ସେଟା ଆପଣ ଯେତେବେଳେ ଦେଖିବେ ଯେତେବେଳେ ୟଜ୍ କରିବ ତାକୁ ବହୁତ ବଢିଆ ଜିନିଷ ସେଇଟା ଆକଚୁଆଲି ଆପଣ ତାକୁ ଯେମିତି ୟୁଜ କରିବେ ସିଏ ସେଇ ଭଳିଆ ଉତ୍ତର ଦବ ତ ବହୁତ ବଢିଆ ଲାଗିବ ଆ ସେଟା ଏ ଆଇ କଣନା। କଣ ରହୁଛି ଦଉଛି ଆପଣଙ୍କୁ ଏ ଆଇ କୁ ଆପଣ ଏମିତି ଦେଖନ୍ତୁ। କି ଆପଣଙ୍କ ପାଖରେ ଗୋଟେ ଛୁଆ ଅଛି ତାକୁ ଆପଣ ସବୁ ଜିନିଷ ତାକୁ କହିଛନ୍ତି। ସେ ତାକୁ ସବୁ ପ୍ରକାର ଟା ଟ୍ରେନିଂ ଦିଆ ଯାଇଛି ସେ ସବୁ ଜିନିଷ ଶିଖିଛି ବହୁତ ଗୁଡାଏ ସିଏ ବହି ପଢିଛି। ତ ତାକୁ ଆମେ ଯୋଉ ବି ପ୍ରଶ୍ନ ପଚାରିବା ସେ ସାଙ୍ଗେ ସାଙ୍ଗେ ଉତ୍ତର ଦବ। ସେ ସବୁ ଜିନିଷ ମନେ ରଖିପାରୁଛି ଏଇଟା ହଉଛି ଗୋଟେ ଛୋଟ ଜିନିଷ ଆଜ୍ଞା।
ପାଇଁ ସବୁ ପିଲା ମୋବାଇଲ ଉପରେ ଯୋଉ ଇଏ କରୁଛନ୍ତି ଏଆଇ ପାଇଁ ହିଁ ସେମାନେ ଯାଉଛନ୍ତି। ଏ ଆଇ ସବୁ ପ୍ରକାର ଉତ୍ତର ଦେଇ ଦଉଛି। ଆଉ ତାଙ୍କେ ବହୁତ ମାନେ ସାହାଯ୍ୟକୃତ ବି ହଉଛନ୍ତି ଯାହା ଦ୍ଵାରା ପିଲା ଯେତିକି ବଡ ଶ୍ରେଣୀର ପିଲା ଯେମିତିକି ନବ ଅଷ୍ଟମ ନବମ ଶ୍ରେ ଦଶମ ସବୁ ପିଲା ଗୁଡା ସବୁ ଏ ଆଇ ଉପରେ ନିର୍ଭର ମାନେ ନିର୍ଭର କରୁଛନ୍ତି ସବୁ। ବହୁତ ଭଲ ସେଇଟା, ବହୁତ ଭଲ। ଯାହା ଦ୍ଵାରା ସେମାନଙ୍କୁ ସଠିକ ଉତ୍ତର ବି ମିଳୁଚି। ଯାହାଦଵାରା ଆମେ, ଆମେ ସେଟା କଣ ସଠିକ ଉତ୍ତର ବେଳେ- ବେଳେ ଆମେ ବଡ ଲୋକ ବି ପାଉନୁ। ଯା କରୁଛି। ବହୁତ ବଢିଆ ସେଟା।
କିନ୍ତୁ ଗୋଟେ ଆପଣ। ଅସୁବିଧା ବି ଦେଖୁଥିବେ, ଆପଣ ଛୁଆ ମାନଙ୍କୁ ଘର କାମ ଦଉଥିବେ କରିବା ପାଇଁ, ଘରକୁ ଦେନ ସେମାନେ ସିଧା ତା, ଆଇରେ ପକେଇକି ତାର ସିଧା ଆନ୍ସ ନେଇକି ଆପଣଙ୍କୁ ଦେଖି ଦଉଥିବେ। ଯାହା ଫଳରେ ସେଟ, କରିଲା ଭଳିଆ ହେଲା। ନା କି କିଛି ଶିଖେଇ ପାରିଲେ,
ସେଟା କପି ତ ହଉଛି। ବେଳେ -ବେଳେ କଣ କରୁଛନ୍ତି, ଆଜିକାଲିର ମାନେ ଯେତିକି ଅଛନ୍ତି ଆମର ମାଷ୍ଟ ଶ୍ରେଣୀ ଲୋକ, କିଛିଟା ମାନେ ଅ ତାଙ୍କର ଯୋଗ୍ୟତା ନ, ଥାଇକି ବି ସେମାନେ ଯାଇଥାଉଛନ୍ତି, ଆମର ଶିକ୍ଷକ, ଶିକ୍ଷିତ ଶିକଷ ମାନେ ଶିକ୍ଷୟିତ୍ରୀରେ ହେଇଥାଉଛନ୍ତି। ସେମାନେ ମୁଁ ଏବେ ବହୁତ, ଜିନିଷ ଦେଖୁଛି ସେମାନେ ଏ-ଆଇ ଉପରେ ନିର୍ଭର ହେଇକି, ସବୁ ଯାକ ଉତ୍ତର ବାହାର କରିକି, ପିଲାଙ୍କୁ ଦେଉଛି, ଆଉ ପିଲାଙ୍କୁ ଏଇ ଜିନିଷ ବି କୁହାଯାଉଛି। ଯେ ତମେ ଏ-ଆଇ କୁ ଅ ଏ-ଆଇ କୁ ପଚାରିକି ତମେ ଲେଖିଦିଅ। ଏଇ ପ୍ରଶ୍ନ, ଉତ୍ତର ମୁଁ ଏଇ ଜିନିଷ ବି ଏବେ ଦେଖୁଛି। କିନ୍ତୁ ଏଇଟା କିନ୍ତୁ ଠିକ ନାହିଁ। ଏଇଟା କିନ୍ତୁ ଠିକ ନାହିଁ। ଗୋଟେ ଯଦି ଗୋଟେ ଶିକ୍ଷକ ଶିଖେଇ ପାରିଲାନି, ଆଉ ସିଏ ଯଦି କହିବ, ନାଇଁ ଏଆଇ କୁ ପଚାରିକି ଲେଖିଦିଅ। ଏଇଟା କିନ୍ତୁ ଭୁଲ। ମୋ ମାନେ ମୋ ହିସାବରେ ଏଇଟା ଭୁଲ।
ଆଜ୍ଞା। ଠିକ ଆପଣ ଠିକ ହିଁ ଅଛନ୍ତି ଆମେ ପ୍ରଥମତଃ ଏହି ପଏଣ୍ଟକୁ ହିଁ ଆମେ। ଫୋକସ କରୁ। କି ଗୋଟେ ପିଲା ଏବେ କେମିତି ୟୁଜ କରୁଛି। ଗୋଟେ ପିଲା ଏଇ ହୋମୱାର୍କରେ ହିଁ ସେମାନେ ୟୁଜ କରୁଛନ୍ତି। କି ମତେ ଘର କାମ ଦିଆଯାଇଛି, ମୁଁ ସିଧା ଏଇଠୁ ଉତ୍ତର କାଢିକି ଲେଖିଦେବି। ଆମେ ସେଇଟା ହିଁ ଯାଇକି ଶିଖାଉ ପ୍ରଥମେ କି ତମେମାନେ କପି। ନକରିକି କେମିତି ସେଇ କୋଶ୍ଚିନ ଆନ୍ସର ବାହାରକୁ କରିପାରିବ କିନ୍ତୁ କପି କରିବନି। ତମେ ଏଇରୁ ହିଁ ଦେଖିବ କିନ୍ତୁ କ
ତମକୁ, ମୋ ହିସାବରେ ଉତ୍ତର ଟା ଦିଆଯାଉ। କିନ୍ତୁ ତାର ଯୋଉ ମ ଅନ୍ୟ ଉତ୍ତର ଗୁଡିକ ଯାହାକୁ ତାକୁ ଯୋଉଟା ହେଇପାରିବ ସେଇ ଉତ୍ତର ଗୁଡାକ ତମେ। ଏ ଆଇରେଖୋଜ କିନ୍ତୁ ନାହିଁ ଯେ ଆମେ ଉତ୍ତର ଦେଇପାରିବାନି ଆଉ ତମେ ଯାଇକି ଏଆଇ ଋ। କାଢିକି ଲେଖ। ଏଇଟା କିନ୍ତୁ ଠିକ ନାହିଁ। ଆ ସଠିକ ଭାବରେ ପଢେଇବା ନିହାତି ଦରକାର। ଆଜିକା, ଆଜିକା ଯୁଗରେ। ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ବି ଏ-ଆଇ ଉପରେ ଡିପେଣ୍ଡ ମାନେ ଯ ହଉଛନ୍ତି। ନିର୍ଭରଶୀଳ ହଉଛନ୍ତି ଯ କିନ୍ତୁ ଠିକ୍ ନାହିଁ।
ହଁ, ଯଦି ଆପଣଙ୍କ କିଛି ଡାଉଟ୍ ଅଛି, ତାହେଲେ ଆପଣ ପଚ ଚାରିପାରିବେ। କିନ୍ତୁ ତା ମାନେ ଏଇଆ ନୁହେଁ ଯେ, ପୁରା ସେ ଯାହା ଥିବ ଆପଣ ସିଧା ଆଖିବେ ଏଇଠି।
ଏମିତି କରୁଛନ୍ତି, ଏବେ ଯୋଉ ଆମର ଜେମିନି ଏ-ଆଇ ଅଛି ସେଟାକୁ ଏବେ। ସେମାନେ ବର୍ଷିକିଆ ସବୁ ପ୍ଲାନ୍ କରିକି ସେ ଯୋଉ କରୁଛନ୍ତି। ସେମାନେ ତାହିଁରେ ମାନେ, ରେଜିଷ୍ଟର କରିକି ଯୋଉ କରୁଛନ୍ତି। ସେଇଟା କିନ୍ତୁ ଠିକ ନାହିଁ। ଯେ ସବୁ ଯାକ ପ୍ରକାରର ହଁ ଉତ୍ତର ଗୁଡା କାଢି ଦେଇକି ପିଲାଙ୍କୁ ଦେଇଦିଅ ପିଲା ତମେ ସେଇଟା ଘୋଷି ଦିଅ ତାମାନେେ ଆମେ କଣ କଲେ। ତାଙ୍କୁ ଅ ଅଲଗା ବାଟ ଦେଖେଇଦେଲେ ଯେ, ତମେ ମାନେ କପି କର।
ହଁ, ତାପରେ ଚ୍ୟାଟ୍ ଜିପିଟି ବି ଗୋଟେ ଅଛି। ସେଇଟା ବି ଏବେ ଠିକ୍ ନାହିଁ।
ହଁ, ବହୁତ ଜିନିଷ ଅଛି ମ୍ୟାମ୍ ତାକୁ ଯଦି ଆପଣ ଭଲରେ ବ୍ୟବହାର କରିପାରିବେ ତାହାର ବହୁତ ଗୁଡେ ଭଲ ଜିନିଷ ବାହାରି ପାରିବ, ଯଦି ତାକୁ ବ୍ୟବହାର ନ କରିପାରିବେ ତାହେଲେ ଆପଣ ସେଇ ଭିତରେ ଫସିଯିବେ, ଆମେ ସେଇଟା ହିଁ ଶିଖିବାକୁ ଚେଷ୍ଟା କରୁଛୁ। ପିଲାମାନଙ୍କୁ କି କେମିତି ତାର, ଆଜ୍ଞା।
ଏମିତି ଦେଖିକି ମୁଁ ଆମେ ବି ଆମ ବିଦ୍ୟାଳୟରେ ଦେଖିବା, ଚେଷ୍ଟା କରିବା ସେ ପ୍ରକାର ଶିକ୍ଷା ପ୍ରଦାନ କରିବା ପାଇଁ ପିଲାଙ୍କୁ।
ଆଚ୍ଛା, ଠିକ୍ ଅଛି ଯଦି ଆ ଆ ଆମେ ବି ନହେଲେ ଚେଷ୍ଟା କରିବୁ ଆପଣଙ୍କ ଭି କୁ ଆସିବା ପାଇଁ ଯଦି କଥା ହେଲା ଆପଣଙ୍କ ସାଙ୍ଗରେ କଥା ହେବୁ, ଆ
ହଉ, ହଉ, ହଉ। ହଉ, ବହୁତ ବଢିଆ ଲାଗିଲା ଆପଣଙ୍କ ସାଙ୍ଗେ କଥା ହେଇକି ରଖୁଛି ହଁ, ହଁ, ହଁ।
ଧନ୍ୟବାଦ।